ହୁଁ ଉଁକଣ କରୁଛୁ? କଣ କରୁଛୁ ଆମର
ହ
ହଁ ମୁଁ ଶୋଇଛି ବର୍ଷା ପାଗ ଦେଇଛି ଆଜି ଦିନ ସାରା ବର୍ଷା ଗାଳୁଛି ମୁଁ ଖଟ। ଖଟ ଉପରେ ଶୋଇଛି।
ଆମର ବି ଦିନସା - ସାରା ବର୍ଷା ଆସଛି ଯେ ଆସିଛି ଯେ ଜଷ୍ଟ ଏବେ ଟିକେ କମିଲା।
ଆମ ଏବେ ଝିପିଝିପି ପକଉଛି ଆମର ଏଆଡ଼େ ବର୍ଷା। ମାନେ ଦଶ ତାରିଖ ଯାଏ ବର୍ଷା ଦେଇଛି। ଆଉ ଏଗାର ତାରିଖ ଦିନ ବୋଧେ ପୁଣି ଟିକେ ଛାଡିବ ନା କଣ ପୁଣି ବାର ତାରିଖ ଦିନ ପୁଣି ଷ୍ଟାର୍ଟ। ହେଇ ହେଜିବ ବର୍ଷଟା।
ତୁ ପେମେଣ୍ଟ କରିଦେଲୁ କି ରିଆଡମିସନ ର?
ହଁ।
ଆଜି ନା କେବେ କଲୁ?
ହୁଁ କଳ ଯଉ ଇଏ ଦିନ ପଡଥିଲି କୋଉ ଦିନ ପଡ ସୋମବାର ଦିନ।
ହୁଁ।
କଣ ହେଲାକି?
ନା ପଚାରିଲି।
ଓହୋ।
ହଁ।
ରଥଯାତ୍ରା ରଥଯାତ୍ରା ତମ ସପଟେ ରଥଯାତ୍ରା କୋଉଠି ମଧ୍ୟ ଭଲ ହୁଏ?
ମାନେ ଏଇଠି ମାନେ ଶିଖରଚଣ୍ଡିଡି ଆଡେ?
ହୁଁ।
ହେଇଥିବ ଆମ ଶିଖରଚଣ୍ଡୀ ପାହାଡ ସେପଟେ ଗୋଟେ ଜଗନ୍ନାଥ ମନ୍ଦିର ଅଛି ଏତେ ଭିଡ ଯେ କହନି ସେଇଠି ରଥ ଟାଣନ୍ତି।
ହଁ ତୁ ଯାଉ?
ମୁଁ ଯାଇଥିଲି ଗୋଟେ ବର୍ଷ।
ହୁଁ।
ଚକୁଡି ଦଉଥିଲେ ମତେ ଏତେ ଭିଡ ଯେ କହିବାକୁ ନାଇଁ?
ହେଁ ଆରେ ତମର ମାନେ କଣ କହିଲୁ ସବୁଠୁ ଭଲ ଫେଷ୍ଟିଭାଲଟା କଣ ମାନେ ସବୁଠୁ ପୁରା ପର୍ବ ବଡ଼ ପର୍ବ। ହ୍ୟାଲୋ।
ହଁ।
ଆମ ସବ ହଁ ହଁ।
କଣ କହିଲୁ ଖ୍ରୀଷ୍ଟମାସ ହେଲା। ଖ୍ରୀଷ୍ଟମାସ ସମସ୍ତେ ଭଲସେ ସେଲିବ୍ରେସନ କରନ୍ତି କିନ୍ତୁ ବଡ ପର୍ବ ହଉଛି ଆମର ଇଷ୍ଟର ସଣ୍ଡେ। ଯୋଉଟା କି ଏପ୍ରିଲ ମାସରେ ପଡେ।
ହ ଗୁଡ ଫ୍ରାଇଡେ ଯୋଉଟା ସେଟା କଣ?
ଗୁଡ ଫ୍ରାଇଡେ ହଁ ଗୁଡ ଫ୍ରାଇଡେ ହଉଛି ମାନେ ସେଥିରେ ପ୍ରଭୁ ମାନେ କୃଷ୍ଣ ଜାଣିଚନ ଯୋଉ କ୍ରସ ଚିହ୍ନ ଥାଏ। ସେଇଥିରେ ମରି ଯାଇଥିଲେ ହେଲା ତାପରେ ତାଙ୍କୁ ଯାଇକି ଗୋଟେ ଗୁଫା ଭିତରେ ରଖା ହେଲା ଆଉ ଲ ଗୁଡ ଫ୍ରାଇଡେ ଆଉ ସଣ୍ଡେଫ୍ରାଇଡେ ମେ ଗୁଡ ଫ୍ରାଇଡେ ମାନ ଫ୍ରାଇଡେ ଫ୍ରାଇ ଶନିବାର ସେ ଥିଲେ ତାପରେ ସଣ୍ଡେ ମାନେ ରବିବାର। ରବିବାର କ ସେ କ ସେ ରବିବାର ସକାଳ ଚାରିଟାରେ ସେ ଗୋଫ ଭିତରେ ଦେଖିଲା ବେଳକୁ ତାଙ୍କର ମଡ ନଥିଲା ସେ ପୁଣି ଥରେ ଜୀବିତ ହେଇଯାଇ ହୁଁ ତାପରେ ସେ କହିଲେ କି କିଏ ଜାଣିଛି ତମେ ହିଁ ଜିଶୁ ବୋଲି ତାପରେ ତାକୁ ଯୋଉ ହାତରେ କଣ୍ଟା ମାରିଥିଲେ। ସେ କଣା ଗୁଡାକ ଦେଖେଇଲେ ମାନେ କହିଲେ ତମେ ଯୋଉ କଣ୍ଟା ମାରିଥିଲ ସେ କଣ୍ଟା ମାପ ତା ପରେ ମୋ ଆଙ୍ଗୁଳିରେ ମୋ ହାତରେ କଣାରେ ଆଙ୍ଗୁଠି ଦେଇକି ମାପ ମୁଁ ଜିଶୁ କିି ନୁହେଁ ଜାଣିବ।
ଓହୋ। ତାଙ୍କୁ ମାରିଥିଲେ କିଏ ଯୀଶୁ ଖ୍ରୀଷ୍ଟଙ୍କୁ?
ମାରିଥିଲେ କିଏ ମାନେ ଯେ ସେ ସେ ସେ କାଳର ଯୋଉ ଲୋକମାନେ ଥିଲେ।
ହଁ ହଁ।
ପାରୁସି ମାନେ ସେମାନେ
ଓହୋ ସେମାନେ ମାରିଥି କିଛି ଗୋଟେ କାରଣ ଥିବ ଯେ ତାକୁ ମା ଥିଲେ ନା ସେମିତି ବାସ୍।
ଆରେ କାରଣ ମାନେ କଣ କହିଲୁ? ଅ ପ୍ରଭୁ ଯିଶୁ ନାହାନ୍ତି କି ମାନେ ଯାହାକୁ ବି ଭୂତ ଧରୁଥିବ ଯାହାକୁ ବି ମାନେ ଦେହ ମାନେ ଠିକ୍ ରହିବନି। ସେମାନେ କଣ ସୁସ୍ଥ କରୁଥିଲେ ଆଖି ଯାହାର ଅନ୍ଧ ମାନେ ଜନ୍ମରୁ ତା ଆଖି ଦେଇ ମାନେ ଆଖି ସେ ଯେମିତି ଦେଖିପାରିବ ସେମିତି କରିଦଉଥିଲେ।
ହଁ ହଁ।
ତ ଇମାରିକି ତାଙ୍କୁ କହିଲେ ତୁ ଯଦି ସତରେ ଯିଶୁ ତୁ ଯଦି। ପବିତ୍ରର ପିଲା ତୁ ନିଜକୁ ନିଜେ ବଞ୍ଚା ହେଲା। କିନ୍ତୁ ସେ ସେବେ ଯଦି ସେ ମାନେ। ରାଗରେ ନିଜକୁ ନିଜେ ବଞ୍ଚେଇ ଥାନ୍ତି ତାହେଲେ ସେ ମା ମାନେ ଅଦ୍ଭୁତ ଏମାନେ ତିନି ଦିନ ପରେ ଯୋ ତାଙ୍କେ ଯେବେ ଖାଇଗଲେ ସେ ଅଦ୍ଭୁତ ଦେଖି ପାରିିନଥାନ୍ତେ କେହିବି।
ଓହୋ।
ହେଲା ସେଇଥିପାଇଁ ସେଦିନ ତାକୁ କଷ୍ଟ ଦେଇକି ସେ ମରି ଯାଇଥିଲେ। ତାପରେ ତିନି ଦିନ ପରେ ସେ ଉଠିଥିଲେ।
ଓହୋ।
ହୁଁ।
ଆଚ୍ଛା ଯୀଶୁ କୃଷ୍ଣ କୋଉଠି ଜନ୍ମ ହୋଇଥିଲେ?
ହ ସିଏ ଯେମିନ୍ତି କଣ କହିଲୁ ବେତଲିଏମରେ ଗୋଟେ ଗୁହାଳ ମାନେ ମେଣ୍ଢା ଗୁଆଳରୁ ଜନ୍ମ ହେଇଥିଲେ।
କଣ ବେଟେଲିୟମ ଗୋଡ ମାନେ ଦେଶରେ। ବେଟେଲିୟମ ଦେଶ ନା।
ହୁଁ।
ଯେ ଗୁଗଲରେ ଟିକେ ମାରିବି ବେଟେଲିୟମ୍ ବେଟେଲିୟମ୍ ନା ବେଟେଲିୟନ।
ବେଟେଲିୟମ୍।
ବେଟେଲିୟନ୍।
ଲିୟମ୍।
ବେଟେଲିୟମ ଲିୟମ।
ହୁଁ।
ଆ ହୋ।
ତୁ କହ। ଶିବଙ୍କର ବେକରେ ସାପ କଣ ପାଇଁ ରୁହେ?
ଆମର ଯେତବେଳେ ସମୁଦ୍ର ମନ୍ଥନ ହେଇଥିଲା ତା ଭିତରୁ ଅମୃ ତ ବାହାରିଥିଲା ବିଷ ବାହାରିଥିଲା ହେଲା। ଆ ସେଇ ଯୋଉ ବିଷଟା ମାନେ କୁଆଡେ ଯିବ ପୃଥିବୀରେ। ତାକୁ ମାନେ ଶିବ ତାକୁ ପିଇଥିଲେ ପିଇ ଦେଇଥିଲେ ଯୋଉ ମ ପିଇଲେ ପିଇଦେଲେ ତାପରେ ଗୋଟେ ଯୋଉ ବାସୁକି ଆସିକି। ତା ମାନେ ନ ଯିବ ବୋଲି ତଳୁକୁ ତଳୁକୁ ମାନେ ଶିବ ମରିଯିବେ। ଯଉ ବିଷ ପିଦେଲେ ଏଇ ବେକର ଆସ ଗୋଡେଇକି ରହିବ ରହିଲା ସେଇଠି।
ହୁଁ।
ସେଇଥିପାଇଁ ବାସୁକୀନ ଦେଖିନୁ ଏଇଠି ନୀଳକଣ୍ଠେଶ୍ଵର ବି
ଉଁ ଜାଣିନି।
ତୁ ଗୁଗୁଲୁରେ ମାରିବୁ କହିବୁ ନାନୀକି ପଚାରିବୁ ଜାଣିପାରିବୁ। ଆଉ ଯୋଉତ ଆବେ ତମ ସେଠି ଶିକଉଚନ୍ତି ଚର୍ଚ୍ଚ କୋଉଠି ଚର୍ଚ୍ଚ?
ଶିଖର ଚଣ୍ଡୀରେ ଅଛି ଚାରିଟା ହେଲା ମାନେ କେମିତି କ ଚାରିଟା ଚର୍ଚ୍ଚ ଅଛି ଶିଖର ଚଣ୍ଡୀରେ।
ଓହୋ।
ମାନେ କେମିତି କହିଲୁ ମାନେ ଦି ଫ୍ଲୋର କରିଦଉଚନ୍ତି ଘର ମାନେ ଯିଏ ଫା ର ସେ ତଳେ ରହୁଛନ୍ତି ଯୋଉଟା ଉପରେ ପୁରା ବଡ଼ ହଲ୍ ପରିକା କରିଦଉଚନ୍ତି ଚାରି କାନ୍ଥ ମଝିରେ ପୁରା ଫାଙ୍କା ସେଇଠି ବସିକି ପ୍ରେୟାର ହଉଚି। କିନ୍ତୁ, ଆମର ବଡ଼ ଚର୍ଚ୍ଚ ହଉଛି ଚାରି ନମ୍ବରରେ ଯୋଟା ୟୁନିଅନ ଚର୍ଚ୍ଚ ଅଛି।
ଓହୋ।
ୟୁନିଅନ ଚର୍ଚ୍ଚ ମାରିବୁ ଗୁଗୁଲରେ ପଳେଇ ଆସିବ। ୟୁନିୟନ ଚର୍ଚ୍ଚ ଅ ଫୋ ଭୁବନେଶ୍ୱର୍।
ଯେମିତି ଆମେ ଯେ ଟିଭିରେ ଯେମିତି ଆମେ ଦେଖୁଚୁ
ହୁଁ ସେଇଟା ହଉଚି କାଥଲିକ ଚର୍ଚ୍ଚ ଟିଭିରେ ଯୋଉଟା ଦେ ହଁ ଟିଭି ଯଉଟା ଦେଖ ସେଇଟା ହଉଚି କାଥଲିକ ଚର୍ଚ।
ଓହୋ।
ହୁଁ।
ଆମେ ଯେମିତି ବ୍ୟାଚ୍ ବ୍ୟାଚ୍ କରୁଥାଉ ତମେବି ସେଇ ଯାଇଁ ଡୋନେଟେ କରିବ।
ହୁଁ।
ଏମିତି କି?
ନା ନା ନା।
ଆଉ ତମେ ତାହେଲେ କଁ କର?
ଅମେ ଫାଷ୍ଟେ ଯିବୁ ପ୍ରେୟାର କରିବୁ, ତାପରେ ତମେ ଯେମିତି ଭ ଜନ ଅଛି, ଆମର ସେମିତିବି ଯୀଶୁଙ୍କ ଗୀତ ଅଛି ଗାଇବୁ ହେଲା। ଗାଇିଲା ପରେ, ଏ ନା ନା ତେଲୁଗୁ, ଓଡ଼ିଆ ଇଂଲିଶ ତିନିଟା। ହିନ୍ଦୀବି ଅଛି। ତାପରେ ଆଉଥରେ ବାଇବେଲ ମାନେ ବାଇବେଲର ବୁଝେଇବାକୁ ଯେତ ଫାଦର ଅଛନ୍ତିନା, ସେଇଟା ଆକ୍ଚୁଲି ମିନିଂ କଣ।
ହୁଁ।
ସେ ବାଇବେଲ୍‌ ପଢେଇକି ବୁଝେଇବେ, ତୁ ଶୁଣିବୁ, ଶୁଣିଲା ପରେ ଆଉ ଥରେ ପ୍ରେୟାର ହେଇଯିବ ତମେ ଯେମତି ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ, ଆମେବି ସେମିତି ଫାଦର ମାନଙ୍କୁ ମାନେ ଆମର ଯାହାବି ହେଇଚି ସେତିକି ପଇସା ଆମେ ଗୋଟେ ବକ୍ସରେ ପକେଇଦବୁ ଦାନ। ଦାନ ସଂଗ୍ରହ କରା ହବ ତାପରେ ପ୍ରେୟାର କରିକି ଘରକୁ ପଳେଇ ଆସିଲୁ।
ହଁ ହେଇ
ହୁଁ।
ଓହୋ ତାହେଲେ ଏମିତିଆ କଥା ତମର ତାହେଲେ।
ହୁଁ।
ଆଉ ତମର ଯୋଉ ମାନେ ଯୋଉ ବଡ଼ ଦିନ ଯୋଉଟା ହୁଏ ଯୋଉ ନିଉଅର ଟାଇମରେ ସେଟା ମୁଁ ତମ କଣ କଣ ସବୁ କର ଟିକେ କହିଲୁ?
ଦେଖେ ଆମର ହଉଚି ମ ଡିସେମ୍ବରରେ ମୋର ଖ୍ରୀଷ୍ଟମାସ ମାନେ ପ୍ରଭୁ ସେଦିନ ଜନ୍ମ ନେଇ ଥିଲେ ବୋଲି, କିନ୍ତୁ ଟ୍ୱେନ୍ତି ଡିସେମ୍ବର ବୋଲି କୋଉଠିବି ଲେଖାହେଇନି ବାଇବଲ୍ ହେଇ ଲେଖା ହେଇଚି ଶୀତ ଦିନ ଲାଷ୍ଟ ଆଡ଼କୁ ଶୀତ ଦିନ ଲାଷ୍ଟେ ମାନେ ଡିସେମ୍ବର ଆଡ଼କୁ। ତ ସେଇଟା ପୋଚିଶ ବୋଲି ଲୋକମାନେ ଡିସାଇଡ କରିନ୍ତି ସେଦିନ ପାଳନ କରାହଉଛି। ସେଦିନ କଣ କହିଲୁ ଟ୍ୱେଣ୍ଟି ଫୋର ମାନେ ଅ ଚବିଶି ତାରିଖ ସନ୍ଧ୍ୟାବେଳେ ଆମ ଚର୍ଚ୍ଚକୁୁ ଯିବୁ ସବୁ ବୁଲି ବୁଲି ଡିଯେ ଧରିକି ବୁଲି ବୁଲି ବୁଲି ବୁଲି ବୁଲି ମାନେ ପ୍ରଶାନ୍ତି ବାର ଅଲଗା ସହର ବୁଲି ପ୍ରଚାର କରିବୁ ମାନେ ପ୍ରଭୁଙ୍କର ଜନ୍ମଦିନ ବୋଲି। ତାପରେ ଆଉଥରେ ଆସିବୁ। ନଅଟାରୁ ବାରଟା ପର୍ଯ୍ୟନ୍ତ ମାନେ ଚର୍ଚ୍ଚରେ ଆମେ ଏନଜୟ କରିବୁ ମାନେ ଗୀତ ଗାଇକି ବାକି
ହାଁ ହାଁ ତାପରେ।
ଏମତି ତାପରେ ସିଏ ବାଟ ଏମିତି ବାଟ ମା ଶୁଣୁନୁ ବେ
ଅ ହଁ ଶୁଣୁଛିକହୁନୁ।
ହ୍ୟାଲୋ।
ହଁ ଶୁଣୁଛି ଶୁଣୁଛି।
ଟ୍ୱେଣ୍ଟି ଫୋର୍ ରାତି ବାରଟା ମାନେ ଟ୍ୱେଣ୍ଟି ଫାଇଭ ହେଇ ଗଲା ହେଲା। ମାନେ ପଚିଶ ତାରିଖ ହେଇଗଲା ତ ବାହାରକୁ ଆସି କି ଆମେ କଣ କରିବୁ ନା କେକ୍ କାଟିକି ସେଲିବ୍ରେସନ କରିବୁ। କଢିଦେଲା ପରେ ତାପରେ
ହା ହଁ
ସେ ରାତି ବାରଟା ସକାଳେ ପାଞ୍ଚଟା ପର୍ଯ୍ୟନ୍ତ ବୁଲିବୁ ହେଲା।
ସେମାନେ ତ ଗୋଟେ ରାତି ପୁରା ବୁଲିବ ପୁରା
ହଁ ପୁ ଡିଜେ ଧରିକି ବୁଲିବୁ ତାପରେ ସକାଳେ ପାଞ୍ଚଟାରେ ଆସି କି ଘରେ ଶୋଇବୁ ତାପରେ ଆଉ ଥରେ ଦଶଟା ହେଇଛି କି ନାଇ ଆ ବାଟରେ
ଆ ହା।
ବସପେନି ସହଜ ରେ
ଅ ହ
ଚର୍ଚକୁ ପଳେଇ ସବୁ କରି ଗୋଟେ ଦିଟାରୁ ଭୋଜିି ହବ ଭୋଜି ଖାଇ ଆସିବୁ ଘରେ ରହିବୁ ସରିଲା।
ହଁ ହଁ।
ହଁ।
ହାଲୋ। ଆଉ ତମର ଏମିତିଆ ଜାଗା ମାନେ ଗୋଟେ ପଟି ମାନେ ଗୋଟେ କଣ କହିଲୁ ନିର୍ଦ୍ଧିଷ୍ଟ ତାରିଖ ରେ ସେ ଜନ୍ମ ହେଇନାହାନ୍ତି ଲୋକମାନେ ସେ ତାରିଖ କୁ ଦେଇଛନ୍ତି ନା?
ହଁ କିନ୍ତୁ ବାଇବଲରେ ଲେଖା ହେଇଛି ଶୀତ ଦିନ ଲାଷ୍ଟ ଆଡୁକୁ। ହଁ ବାଇବଲରେ ଲେଖା ହେଇଛି କିନ୍ତୁ ଶୀତ ଦିନ ଲାଷ୍ଟ ଆଡକୁ।
ଆଁ ସେ ବେଶ ଟା ନାଁ କଣ କହିଲୁ ମୋର ମନେ ପଡିଲାନି ଭୁଲିଗଲି?
କି ବେଶ?
ବାଟାଲିନ ଆ ଯୋଉ ଯିଶୁ ଯୋଉଠି ଜନ୍ମ ହେଇଥିଲେ। ବେଟେଲିିୟନ
ୟେହହ ମୁଁ ଆଉଟିକେ ପରେ ଗୁଗୁଲ ରେ ସର୍ଚ୍ଚ କରିବି ଆଉ।
ହଉ ହଉ ଦଶ ମିନିଟ ହେଇଗଲା ମୁଁ ରଖୁଛି ହେଲା ଟିୟୁସନ ରେ ଅଛି।
ନାଇଁ ନାଇଁ ନାଇଁ ର ର ର ରହିଯା ରହିଯା ରହିଯା ସେ ଅଟୋମେଟିକ୍ କଟିବ।
ହ୍ୟାଲୋ। କଣ କଇଲୁ? ହ୍ୟାଲୋ। ହ୍ୟାଲୋ। ଶୁଭୁନି ବା କିିଛି।
କହୁନୁ।
ଆଉ ଶେଇଆ। ହଁ ତା ପେ କଣ କହିଲୁ? ଆବେ ଆମ ଆମର ଯେମିତି ସନ୍ଧ୍ୟା ଆରତି କରନ୍ତି, ତମର ସେମିତି କରନ୍ତି ନି ସନ୍ଧ୍ୟା ଆଳତି।
କଉନୁ ରେ ସବୁ
ହାଁ ହାଁ। ହ୍ୟାଲୋ। ତମର ସେଏନ୍ତି ସନ୍ଧ୍ୟାଆଳତି ରାତିରେ ପ୍ରେୟାର ହବନା।
ଓହୋ। ଓହୋ।